ହ ହ୍ୟାଲୋ ଜୟ ଜଗନ୍ନାଥ। କଣ କରଚ? କଣ କରୁଚ?
ଏଇ ବସିଥିଲି, ଆଉ ତୁ?
ଖାଇ ସାଇଲଣି?
ହ ଖାଇଚୁ।
ଯିଆ ଭାତ୍ ଭାତ, ଡାଲି, ଭଜା, ଚକୁଡା, ଆଉ ସୋୟାବିିନ ତରକାରୀ ତମେ କଣ ଖାଇଚ?
ମୁଁ ଖାଇଚି ଭାତ ଡାଲମା। ହୁଁ ଆଉ ଭଜା। ଆଉ ହେଲା ଦଳା ଆଳୁ ବାଇଗଣ। ହ ବିଲାତି ଚକଟା। ମିକ୍ସିଚର ବାଦାମ ସବୁ ମିଶେଇ ଖାଉଚି ତ। ବୋହୁତ ସାରା ଜଳିଖିଆ ହଁ ପ୍ରାୟ।
ରୋଷେଇ କିଏ ତମେ କରିଥିଲ ନା ତମ ମା କରିଥିଲେ?
ମାଆ ସକାଳୁ ଟିକେ ମା ପରିବା ହରିକା କାଟି ଦେଇଥିଲା, ନାନୀ ଛୁଙ୍କ ଡାଲମାରି ଛୁଙ୍କ ମାରିଦେଲା। ଆଉ ଭେଣ୍ଡି ଆଳୁ ଭାଜି ଦେଲା ଭାତ ଆଉ।
ଓହୋ। ତମେ ରୋଷେଇ ଶିଖିଚ ନା?
ହଁ ହବୁ ଶିଖିଚି।
ସବୁ ଶିଖିଚ ତାହେଲେ ନାଇଁ କି।
ମଟନ ଟା ଟିକେ ମୁଁ ଯଉ କୁହନ୍ତିନିନା ପୁରା ଆ ଭଲସେ କହିବ ସେଇଟା ମୁଁ ଜାଣିନି, ମା ଘରିଆ ବତେଇ ଦିଅନ୍ତି କରିଦିଏ ହେଲେ ଏକୁଟିଆ କେବେ କରିନି। କୋଉ ଭୋଝି ଭାତ କି ଯୋଉ ଫିଷ୍ଟି କଲେ, କିମ୍ବା ସାଙ୍ଗସାଥି ଏଞ୍ଜୟ୍ କଲେ ମୁଁ କେବେ କରିନି।
ଓ ହୋ।
ହୁଁ।
କାଲି ଭିଡି଼ଓ କରିବି। ଯା ହଉ ରୋଷେଇ ଶିଖିଛ ତମେ ଝିଅ ପିଲା ତ ଏବେ କହୁଛ ଆମେ ରୋଷେଇ କିଛି ଶିଖିନୁ।
ଯିଏ ଶୁଣ ଶୁଣ ଯିଏ ସବୁ କୁହନ୍ତି, ନା ଶିଖିନି ସେ ସବୁ ଶିଖି ଥାନ୍ତି କୁହନ୍ତି ହେଲେ ଶିଖିନି, ବାସ୍ ସେଟା ଫୁଲେଇକି କୁହନ୍ତି କି ମତେ ଆସେନି ଏଇଟା ଖାଲି ମିଛ କଥା କିଏ ଶିଖିନଥାଏ ଘରେ କଣ ରୋଷେଇ ହୁଏନି ନା ତମେ ରୋଷେଇ ସାଳାକୁ ଯାଅନି।
ହଁ ହ।
ହ ତମେ ଭାତ ଭାତ ପାଣି ଫୁଟିଲେ ଭାତ ଚାଉଳ ଟା ପକେଇ, ଦେଇକି ହେଇଗଲା ପରେ ଜଣା ପଡିବନ ମୁ ଶିଖିନ କି କଣ ଜନ୍ମ ଗଛ ତାକୁ ଥରେ ବତେଇ ଦେବେ
ତାହେଲେ ଏଇଭଳିଆ କଥା ଏବେ ଦେଖ ଜ ନା ଝିଅ ପିଲା କେମିତି ପୁଅ ପିଲାଙ୍କୁ ମାରିଦଉଛନି କୋଉ ଭଳିଆ କେସ୍ ହେଲାଣି ଆଉ କି ଝିଅ ପିଲା ଉପରେ ଭରସା କରିବେନି ଆଗରୁ ପୁଅ ପିଲା ଝିଅ ପିଲାଙ୍କୁ ମାରୁଥିଲେ, ଏବେ ଝିଅ ପିଲା ପୁଅ ପିଲାଙ୍କୁ ମାରୁଛନ୍ତି।
ସେ ଲଭ ମ୍ୟାରେଜ ରେ ବି ଲୋକ ମରୁଛନ୍ତି, ଆରେଞ୍ଜ ମ୍ୟାରେଜ ରେ ବି ମରୁଛ ଛନ୍ତି।
ସବୁଥିରେ ଲୋକ ମରୁଛନ୍ତି, ଆଉ ନାହିଁ କୋଉଥିରେ ଇଏ
ତାପରେ ବି ଝିଅ ଟା ଦେଖୁନ ମାନେ ତା କୁ ଘରେ ଭଲ ପାଉଛି, ବୋଲି କହିବାକୁ ସାହସ ପାଇଲାନି କିନ୍ତୁ କଣ ତ ଜଣଙ୍କୁ ମାରିବାକୁ ସାହସ ପାଇଲା।
ହଁ ବା ସେଇଟା ତ କହିଦେଇଥିଲେ ଶୁଣୁ ଶୁଣୁ ଜିନିଷ ଏବଂ ଭଲ ଲୋକ କହିଦେଇ ଗୋଟେ ଜୀବନ ମୁଁ
ଏବେ ତୋ ଜୀବନ ଟା ବି ତ ବର୍ବାଦ ହେଇଗଲା ନା ତୋ ଜୀବନଟା
କଣ ଯେ କଣ କଣ କହିଥିଲି ଗର୍ବା କିଛି ବର୍ଷ ପର୍ଯ୍ୟନ୍ତ ଖାତ ଖାସି ଦଣ୍ଡ ତ ନାଇଁ ନା। ସେ ଯିବ ଜେଲ କି କିଛି ବର୍ଷ ପୁରା ସେ ଘରକୁ ସେ ବାସ ହେଇକି ସେ ରହିବ ଗୋଟେ ବାପାର ଗୋଟେ ଛୁଆ ପୁଅ ପଳେଇଲା ମା ର ବି ଗୋଟ ଛୁଆ ପଳେଇଲାନି ଗୋଟ ଭଣୀର ଭାଇ ପଳେଇଲା।
ସେଟା ତ ପଳେଇଲା କିନ୍ତୁ ଏମିତିରେ କଣ ମାନେ ସେମିତି ତୁ ନାଁ କହିଦେଇଥାନ୍ତୁ ସେ ପୁଅକୁ ବାହାହେଇଥାନ୍ତୁ ଖୁସିରେ ରହିଥାନ୍ତୁ। କିନ୍ତୁ ଏମିତିରେ ତୁ ଯୋଉ ବଦନାମ ଟା ମୁଣ୍ଡେଇଲୁ ବି
ଏମିତି କିଛି ହେଇ ଥିବ ତାଙ୍କ ଘରେ ମନା କରୁଥିବେ, ଠିକ ଅଛି ମୁଁ ଜିଦି କରିବି ପଛେ ତା ଛଡା କୋଉଠେ ବାହା ହେବିନି।
ହଁ ପୁଣି ସେଇ ପୁଅ ଟା ସହିତ କୋଉ ଭଳିଆ ପ ପୁରା ସରପ୍ରାଇଜ କଲା ଯେମିତି ଭିଡିଓ ଭିଡିଓ ବନେଇ
ତାଙ୍କର କାଳେ ଫଟୋ ସୁଟ ବି ଯାଇକି ହେଇଥିଲା, ବାହାଘରର ଯୋଉ ୱେଡିଙ୍ଗ ର ଫଟୋ ସୁଟ ସେଗୁରା ବି ସବୁ କଥିଲା ତା ସହିତ ଚଉଦ କୋଟି ଟଙ୍କାରେ ସେ ପୁଣି ହୋଟେଲ ବୋକିଙ୍ଗ କରୁଥିଲା, ଭାବିନି ଏତେ ପ୍ରତିଶତ ଦେଇକି ତାଙ୍କୁ ମାର ଦଉଛ।
ଆଜି କାଲି କି କୋଟିଏ ଟଙ୍କା ହେଲାଣି କେତେ କଣ ଲୋକ ଇଏ କରୁଛନ୍ତି। ଏମିତି କେମିତି କରିପାରୁଛନ୍ତି ସେମାନେ
ଛି। ପ୍ରସିଶୃତି ଦେଇକି ଜଣକୁ ଦୁରେ ତୁ ଆଘାତ ଦବୁ ତୁ କଣ ଠିକରେ ବଞ୍ଚିବୁ ଗୋଟେ ଜୀବନକୁ ତୁ ମାରିେଦେଲୁ। ଆମେ କାହାକୁ ଜୀବନରେର ବଞ୍ଚେଇ ପାରିବାନି ତ ତାକୁ ମାରି ଦବା ବି ହକ ଆମ ପାଖରେ ନାହିଁ।
ହଁ ସେଇଟା କେମିତି ହବ ତମେ ନିଯେ କହୁନ। ମୁଁ ଏଇଟା କିନ୍ତୁ ଭାବୁଚି କିନ୍ତୁ ସେ ଝିଅ ଟା ଯାହା ବିି ହେଇଯାଉ ତୁ ତାକୁ ବାହା ହବା ପାଇଁ ସାହସ କରିପାଇଲୁନୁ ଯାହାକୁ ଭଲ ପାଉଥିଲୁ କିନ୍ତୁ ଯାହାକୁ ତୁ ବାହା ହେବାକୁ ଯାଉଚୁ ତାକୁ ମାରିବା ପାଇଁ ତୁ ସାହସ କେମିତି ଆସିଲା।
ସେ ତ କଥା।
ଆଜିକାଲି ସେଇଥିପାଇଁ ତ ଆଉ କେହି ବି ବିଶ୍ୱାସ କରୁନାହାନ୍ତି ଝିଅ ପିଲାଙ୍କ ଉପରେ।
ସବୁ କିଛିଟାଙ୍କ ପାଇଁ ଏଁ ସବୁ ଝିଅ ଜାତି କଳଙ୍କିତ।
କିଛିଟା ପୁଅଙ୍କ ପାଇଁ ପୁରୁଷ ଜାତି କଳଙ୍କ ଏଇ କିଛିଟା କିଛିଟା ଲୋକ ହିଁ ସବୁ କିଛି ବର୍ବାଦ କରିଦଉଛନ୍ତି ଦୁନିଆରେ। ତାଙ୍କୁ କଣ କହିବୁ। ମୁଁ ସେଇଟା ଯେତେବେଳେ ଦେଖୁଚି ଏବେ ମତେ ଭାରି ମାନେ ଦୁଃଖ ଲାଗୁଚି କି କିମିତି କେମିତି ଗୋଟେ ଜଣଙ୍କୁ ମାରିବା ପାଇଁ ତ ହାତଟା କେମିତି ଗଲା।
ହୁଁ। ମୁଁ ଯଦି ଏ ବିଶ୍ଵାସ କରିବୁନି କାହାକୁ ଯଦି ପଦେ କୁହେ କଷ୍ଟ ଯଦି କହିଦଉଚି ମୁଁ ଦି ତିନି ମିଣ୍ଟି ହେଲେ ଭାବୁଚି ଦି ତିନି ମିନଟ ପାଇଁ ଭାବୁଚି। ଭାବୁଚି ସେ ତାକୁ କଷ୍ଟ ହେଇଥିବ କି କଣ। କି କଣ ଭାବିବାକୁ ପଡୁଛି ଏବେ ମାରି ଦଉଛନ୍ତି ଭାବିନି ଗୋଟେ ଜ ମାନେ କେତେ କଷ୍ଟ କରି ଗୋଟେ ଛୁଆକୁ ବଡ କରିଥିବେ ସେ ମାନିଦେଲା।
ସେଇଆା ତ ଅବିକା ତ ମାନେ ଏମିତି ଙ୍କ କଣ ପାଇଁ କରୁଚନ୍ତି ମୁଁ ସେଇଟା ବୁଝିପା ରୁନି ଲୋକମାନେ।
ହଗବାନ୍‌। ମୋଟା କୋଳ ଶୂନ୍ୟ କରିଦେଲୁ ନା ଯାହାବି ହଉ ତାର ପୁଅ ପାଞ୍ଚଟା ଆଉ ଝିଅର ଦଶ ଟା ହଉ ଯାହା ବି ଆଉ କୋଳ ଶୂନ୍ୟ କରିଦେଲୁ ନା ଗୋଟେ।
ଆଉନୁହଁ ତ କଣ। ଏମିତିରେ ତୁ ତାକୁ ମୁଁ କହିଉଛି ସେ ପୁଅଟାକୁ ଅଟଲିଷ୍ଟି କହିଦେଇଥାନ୍ନ୍ତା କି ମୁଁ ଗୋଟେ ପୁଅ କୁ ଭଲ ପାଉଛି ମୁଁ ବାହା ହେଇ ପାରିବିନି ତମେ ଘରେ
ସେ ବା କହିଛି କହିଛି ସେ ପିଲାଟା ଆଗରେ କହିଛି ସେ ମତ ମୋ ବିତିଥିବା ବୟଫ୍ରେଣ୍ଡ ମାନେ
ମୁଁ କହି ଏଇଟା ସେ କହିଛି ପାଷ୍ଟ କଥା କହିଛି। ସେମାନେ କହିଥାନ୍ତା କି ମୁଁ ଏପୁଅଟାକୁ ଭଲ ପାଉଛି ମୁଁ ତମକୁ ବାହା ହେବାକୁ ଚାହୁଁନି ଆଉ ତମେ ଘରେ କହିକି ମନା କରିଦିଅ।
ସେ ଯେତିକବେଳେ ତାଠୁ ପଇସା ପତ୍ର ନେଇଥିବ ଏନ୍ଜୟ କରିଥିବେ ତା ପଇପନ୍‌ ତାକୁ କହିଥିବ କି କଣ ସିଏ ଜଣିଛୁ ନା ମାରିସାରିକି ସାରିକି ଆସ ଆସିଲା ପରେ ବି ସେ ନିଜେ ଆକ୍ସେପ୍ଟ ବି କରୁନଥିଲା ସେ ମାରିଚି ବୋଲି ହେଲା ଏମିତିଆ କାହାଣୀ କହିଲା କା ଏଇ ସାଇଲା ପରେ ତା ନିଜ ଆଇଯୋଉ ପୁଅ ସେ ଯୋଉ ମରିଗଲା ତାରି ଭଉଣୀ କହିଲା ତା ଭଉଣୀ କହିଲା କି ମାନେ ଯେତେ ଥର ଲୋକ ଆସୁଚନ୍ତି କହିବା ପାଇଁ ବାଇକ୍ସ ନବା ପାଇଁ ସେ ଗୋଟେ ପରେ ଗୋଟେ କ ଥା ଚେଞ୍ଜ କରୁଚି ଧରକାର ଯେବେ ଗୋଟେ କଥା କହିବ ଆଉ ସେ ଆଉ ଯେ ଗୋଟେ ଲୋକ କହିଲା ପରେ ଆଉ ଗୋଟେ ଚେଞ୍ଜ କରିଦେଉଚି। କଥା ସେଇଥିର ସେ ଜଣ ମାନେ ଧର ଧରିକି ଜାଣା ପଡିଲା କି ଏଇଆ ହେଇଛି ବୋଲି ଜଣିଚୁ।
ତାକୁ ମାରିଲା କେମିତି।
ହାଁ।
ମାରିଲା କେମିତି?
ମାଲାପ ଯାଇଥିଲା କି ଗୋଟେ ମାନେ ଗୋଟେ ବଡ ଚବିଶ ଫୁଟ। ଚବିଶ ଫୁଟ ର ତା ମାନେ ପାହାଡ ଅଛି ପାହାଡ ଉପରେ ଯୋଉ ଘର ମାନେ ସବୁ ଏନର ଯୋଉ। ଉଁ ଆଗ କାଳ ଯେମିତି ସବୁ ଘର ହୁଏ ସେଇ ଟାଇପ ର ଗୋଟେ ଘରଅଛି। ସେ ମାନେ ଘର ନୁହଁ ଯେମିତି ଆମର କଟକରେ ଦେଖିମତି ଲେଖୁଥିବା କଟକ ପୁରୁଣା ଖାଳିଆ ରାସ୍ତା ଟେ ତୁ ଯୋଉ ମଝିରେ ଯାଇଥିଲୁ ଗୋଟେ ଫଟୋ ଗୋଟେ ଉଠେଇଥିଲୁ
ହଁ ହଁ।
ହଁ। ସେଇ ସେଇ ଟାଇପ ରେ ଗୋଟେ ଯାଇଥିଲା ବୁଲିବା ପାଇଁ ଗୋଟେ ଜାଗାକୁ ଦୂର ପାହାଡ ଦେଖିଲା ସିଏ ବି ଯାଇଥିଲା ତ ବୟଫ୍ରେଣ୍ଡ ବି ଯାଇଥିଲା ଯ କରେ ବୟଫ୍ରେଣ୍ଡ ସି ବି ଯାଇଥିଲା ଆଉ ଆଗକୁ ବି ନେଇକି ଯାଇଥିଲା ସେ ତାକୁ ଠେଲିଦେଲା।
ସେ ଯେତେବେଳେ ଠେ ମାନେ ଯାଉଥିଲା। କଥା ବି ହଉଥିଲେ ସିସିଟିଭି ଯୋଉ କ୍ୟାପଚର କରିଛି କି ତାକୁ ଦେଖିକ ସେ ବି ଯାଇଥିଲା ତିନି ଦି ଜଣ ଯାକ ସେଠିଥିଲେ। ତାପରେ ବି ସେ ବଞ୍ଚିଥିଲା ତାକୁ ଯୋଉ ଠେଲିଥିଲା ସେ ବଞ୍ଚିଥିଲା। ତା ପରେ ମରିଗଲା ଆଉ।
ଛାଡ ସେ କଣ ଆଜିକାଲି ତ ଦୁନିଆ ଏମିତି ହେଇଗଲାଣି ଆଉ କଣ କରିବ କାହାକୁ ବିଶ୍ୱାସ ବି
ହଁ ବା ଝିଅ ପିଲା ମାନ ମାନେ କଣ ଝିଅ ପିଲା ହେଇକି ବି ତୁ ଏତେ ବଡ
ତା ମତେ ଲାଗୁଛି ସେ ତା ଯୋଉ ପ୍ରେମିକା କଥାରେ ପଡିକି
ପ୍ରେମିକା ହଉ ଯାହାବ ହଉ ଗୋଟେ ପିଲା। ହଁ ମାରିପାରିବୁ ଗୋଟେ କାହାକୁ ଗୋଟେ କହିଦେଲା ବେଳକୁଁ କଷ୍ଟ ଲାଗୁଛି ଆମେ ସେ ଝିଅ ନା ଆମେ କଣ ଜାଣିନୁ ଝିଅ ଯଦି କଣ ତେ କହିଦେବା ତୁ ପରେ ଭାବିବ ହେ କଣ ପାଇଁ ଏଟା କଲି କି କଣ। ଭାବିବାନି ସେ ତ ସେତିକି ବି ଭାବୁନି। ସେ ମିଛ ମିଛ ଉପରେ ଆହୁରି ମିଛ କହିକହିକା ଯିଏ ଧରା ପଡା ମିଛ କେବେ ଲୁଚେନି। ହେଲେ ଧରା ତ ପାଇଲୁ ନା।
କଣ ଏମିତି କରୁଛନ୍ତି କେଜାଣି ଜାଣି ଜାଣି ପାରୁନାହାନ୍ତି। ଛାଡ ସେ ତାଙ୍କର ଯାହା କରୁଛନ୍ତି କରନ୍ତୁ।
ସେମିତି ଦେଖୁନୁ ଆଉ ଗୋଟେ ଶୁଣୁ ଶୁଣୁ ଆଉ ଗୋଟେ ଯୋଉ ଦେଖ ଛୁ ନା ପ୍ରେସର କୁକର ରେ ପକେଇ ଦେଇେଇକି
ହଁ ସେଟା ତ ହେଇଗଲାଣି ଦି ବର୍ଷ ତଳର କଥା ସେଟା ଗୋଟେ ପୁଅଟେ ଗୋଟେ ଝିଅକୁ ପଡିଥିଲା ତା ପ୍ରେମିକା କ ସେ ମାନେ ରହୁଥିଲେ ସାଙ୍ଗ ହେଇକି
ଲଭିଙ୍ଗରେ ମାନେ ଜନ ଭାଙ୍ଗରଥିଲା। ଆଉ ଜଣେ ତ ଆଉ ଜଣେ ତ ଡ ଡ୍ରମ ଭିତରେ ପୁରେଇ ଦେଲା।
ହଁ ସେଟା ସେଟା ଗୋଟେ ଝିଅଟେ ପୁଅଟାକୁ ଡ୍ରମ ଭିତରେ ପୂରେଇଦେଲା ଦେଲା ମାରିକି।
ହଁ ବା ସେ ଏଇ ଝିଅ କଥା ସବୁ କହୁଛି।
ଫାଷ୍ଟ ପୁଅ ମାରିଥିଲା। ପୁଅ ତାକୁ ପିସ୍ ପିସ୍ କରି କାଟିକି ତାକୁ ପୁରା ଆଇସ୍ ଭିତରେ ରଖି ଖଣ୍ଡେ ଖଣ୍ଡେ ଖଣ୍ଡେ ଖଣ୍ଡେ ପୋଡୁଥିଲା। ଆଉ ତାପରେଅ ପୁଅ ଟାକୁ ଝିଅ ଟା ମଇଲା ମାନେ ଝିଅ ଟା ପୁଅକୁ ମାଇଲା। ଡ୍ରମ ରେ ତାପରେ ପୁଣି ଏବେ ପଅ ଝିଅ ଟା ପୁଣି ପୁଅ ଟାକୁ ପାହାଡ ତଳକୁ ଠେଲିକି ମାରିଦେଇଛି।
ସେଥିପାଇଁ କୁହନ୍ତିନି ଗୀତାରେ ଲେଖା ହେଇଛି ନିଜ ନିଜ ମାନେ କଳି ଯୁଗ ଶେଷ ହବ ତାହେଲେମିତି ହିଁ ଶେଷ ହଉଛି ନିଜେ ନିଜକୁ ହିଁ ମାରିକି ସେ ଲୋକ ଶେଷ କରୁ ଆଛନ୍ତି ଆଉ କେମିତି କଣ?
ଆଉ କେମିତି କଣ କରିବେ କି ଏଇଭଳିଆ ହିଁ କରିକି ଶେଷ କରୁଛନ୍ତି ଆଉ। ହଉ ଶୁଣ ତମେ ରଖ ଟାଇମ ରଖୁଛି ହଁ।